ହଁ ଭାଇ ହ୍ୟାଲୋ ଭାଇ ସୁୁଭ ସନ୍ଧ୍ୟା।
ଅ ଶୁଭ ସନ୍ଧ୍ୟା, ଆଉ କଣ କରୁଚ ଏବେ?
ଏବେ ତ ସନ୍ଧ୍ୟା ବେଳ ଆସିଗଲାଣି ତାପରେ ଆମେ ଟିକେ ଥା ମାନେ ଏ ଭଗବାନଙ୍କୁ ଟିକେ ପ୍ରାର୍ଥନା କରିବା। ଆଉ ଟିକେ ଆମର ଭବିଷ୍ୟତ ପାଇଁ ଟିକେ ପଢ଼ାପଢ଼ି କରିବା। ତାପରେ ଖାଦ୍ୟପ୍ରୟୋଗ କରିକି ଟିକେ ଦେହକୁ ଅ ମାନେ ସୁସ୍ତ କରିକି ଟିକେ ସୁସ୍ଥ ରଖିବା ତାପରେ ନିତ୍ୟକ୍ରମ ଆମ ନିଜ ଭଳିଆ ଆମର କରିବା।
ତମକୁ ଯଦି ଅ ତମେ କେବେ ପୁରୀ ମନ୍ଦିର ଆସିଚ ବୁଲିବା ପାଇଁ, ଯେମିତି ପ୍ରଭୁ ଜଗନ୍ନାଥ ତ ମନ୍ଦିର ଆସଛ କେବେ ବୁଲିବା ପାଇଁ?
ଏମିତି ତ ଅ ମାନେ ଖାଲି ଏ ଶ୍ରୀକ୍ଷେତ୍ର ନୁହଁ ସବୁଆଡେ ସବୁ ତୀର୍ଥ ସ୍ଥାନ କରୁଚି, ଯିଏ କିି ଆମର ସବୁଠାରୁ ବଡ କ୍ଷେତ୍ର ବଡ ଧାମ ମୁଖୀ ବଡ ତୀର୍ଥ ସ୍ଥାନ ହଉଛି ସେଟା କିନ୍ତୁ ଆମର ସବୁ ଜାଗାକୁ ଆମେ ବଡ ବୋଲି ଭାବିବା ମନରେ ଆଉ ସବୁ ଜାଗା ବ କୁ ମାନେ ଛୋଟ ବି ଭାବିବା କାହିଁକି ନାଁ ଆମର ମନରେ ଥିବା ଭକ୍ତି ଆଉ ମନରେ ଥିବା ଆଙ୍କ ଆକାଂକ୍ଷା ମନରେ ଥିବା ବହୁତ୍ ଆଶା ଆମର କେତେ ସେଇଟାକୁ ଆମେ ନିଜେ ଅନୁତାପ କରିବା ଆଉ ଚାବିକାଠିରେ ମାପିଆ।
ହଁ। ନ ଯେମିତି ତମେ କହିଲ କି ସବୁ ଧାମ ଯାଇଚ ବୁଲିବା ପାଇଁ ଯେମିତି ତମେ ପୁରୀ ଶ୍ରୀକ୍ଷେତ୍ର ବି ଆସିଛୁ ଏଠି ଶ୍ରୀକ୍ଷେତ୍ର ଧାମ ବି କୁହାଯାଏ। ତ ଶଙ୍ଖ କ୍ଷେତ୍ର ବି କୁହାଯାଏ। ତ ବହୁତ୍ ସାରା କିଛି କୁହାଯାଏ। ଅ ତ ଅ ଆମେ ଯେମିତି କହିବା କି ତ ଅ ତମେ ପୁରୀରେ ତମକୁ ସବୁଠାରୁ ବେଶୀ କଣ ଭଲ ଲାଗେ?
ଏଟା ତ ଆମେ ଖାଲି ପୁରୀ କହିବାନି। ଆମର ଯେକୌଣସି ହିନ୍ଦୁ ବା ଆମର ସ ମାନେ ଧର୍ମରେ ଆମର ପ ଓଡ଼ିଆ ଧର୍ମରେ। ଯିଏ କିି ଆମର ପ୍ରତ୍ୟେକ ଭାଷା ବା ପ୍ରତ୍ୟେକ ଅକ୍ଷରରେ ଯିଏ କିି ଆମର ଅ ଶ୍ରୀକ୍ଷେତ୍ର ଙ୍କ ଜଗନ୍ନାଥଙ୍କର ମାନେ ଅଛି
ହଁ।
କିନ୍ତୁ ଆମେ ସେମାନେ ଏଇକିନା ଆମର ପୃଥିବୀ ପୃଷ୍ଠରେ ନିର୍ଜୀବ ଭାବରେ ଅଛନ୍ତି। ଆମେ ତାଙ୍କୁ ଦେଲେ ବି ଖାଇପାରିବେନି। ଆମେ ଯେତିକି ତାଙ୍କ ପାଖରେ- କିଛି ନୁହଁ। ଆମେ ଯେତେ ଧନ କି ଯେତେ- ଏ ମାନେ ତାଙ୍କର ସେବା ଯେତେ କଲେ ବି ତାଙ୍କ ପାଖେରେ ଆମେ ସବୁଦିନ ପାଇଁ ଋଣୀ ରହିବା କାରଣ ସେ ସେମାନେ ପୁ ପୂର୍ବପୁରୁଷ ମାନେ ବା ବହୁତ୍ ପୌରାଣିକ ଆଗରୁ ସିଏ ବି ଆମର ମନୁଷ୍ୟ ଜା - ରେ ଥିଲେ। ସତ୍ୟ ଯୁଗରେ ସେମାନେ ବହୁତ ଧ୍ୟାନ ବହୁତ ସତ ମାନେ ତପସ୍ୟା କରିକି ସେମାନେ ବର ପାଇଛନ୍ତି। ଯେ କି ଆମେ କାହିଁ ପାଇପାରିବାନି କିନ୍ତୁ ଆମେ ସେ ମନୁଷ୍ୟ ଜୀବନ ଗୋଟିଏ ହେଉଛି ସବୁଠାରୁ ଶ୍ରେଷ୍ଠ। ଜୀବ ମନଙ୍କ ଭିତରେ ମଣିଷ ଗୋଟେ ଶ୍ରେଷ୍ଠ ଜୀବ। ଯିଏ କି ସବୁ କିଛି ଜାଣିପାରେ। ଆଜି ବୈଜ୍ଞାନିକକୁ ଜାଣି ବୈଜ୍ଞାନିକ ଯୁଗକୁ ସୃଷ୍ଟି କରିଥିବା କିଏ ମନୁଷ୍ୟ। ବୈଜ୍ଞାନ ଯୁଗକୁ ସୃଷ୍ଟି କରିଚି। ଯା ଇଏ ହଉଛି ମନୁଷ୍ୟ ଯିଏ କିି ଆଉ କୌଣସି ଜୀବ କରିପାରିବ ନାହିଁ। ଯିଏ କି ମଣିଷ ଗୋଟେ ସବୁଠାରୁ ସେଥିପାଇଁ ଶ୍ରେଷ୍ଠ ଜୀବ ପାଇଛି।
ଆଉ ଆମେ ଯଦି ମଣିଷ ଜୀବନ ଶ୍ରେଷ୍ଠ ପାଇଛୁ କିନ୍ତୁ ଆମେ କିଏ ବହୁତ କାର୍ଯ୍ୟ କିଛି ଅଛି। ଯେକି ଆମେ ସମାନ ମାନେ ସେଇଭଳିଆ ଆମେ ପୁନର୍ଜନ୍ମ ପାଇବା ପାଇଁ ସେ କାର୍ଯ୍ୟ ବା ସେ ତପସ୍ୟା କରିବା ପାଇଁ ସକ୍ଷମ ହବା
ଯେମିତି କିି ତମେ କହିଲ। ଯେମିତି ତମେ ପୁରୀ ଗଲେ ତମକୁ କଣ କଣ ଖାଇବା ପାଇଁ ସବୁ ଭଲ ଲାଗେ।
ଖାଇବା ପାଇଁ ତ ଆମର ତାଙ୍କ ଖାଦ୍ୟ ତ ଆମେ ସବୁବେଳେ ଖାଇପାରିବା ନାହିଁ। କାହିଁକି ନା ସେ ଖାଦ୍ୟକୁ ଦିନକୁ ଦିନ ସମାଜରେ କି ବଜାରରେ କି ଯେ କୌଣସି କ୍ଷେତ୍ରରେ ଲୋପ କହି ଆସୁଛି। କାହିଁକି ନା ସେବେକାର ଲୋକ ସେ ପୌରାଣିକ ଲୋକ ଆଉ ନାହାନ୍ତି। ସେ ଖାଦ୍ୟ ଦିନକୁ ଦିନ ଲୋପ ପାଇ ଆସୁଛି। ରୋଷେଇର ଖାଦ୍ୟର ଚାହିଦା ବି କମି କମି ଆସୁଛି। ସେଥିପାଇଁ ଆମକୁ ମାନେ ବୈଜ୍ଞାନିକ ଯୁଗରେ ଆମେ ଭାବିବାନି ଯେ ମନୁଷ୍ୟ ଗୋଟିଏ ବୈଜ୍ଞାନିକ ଯୁଗ କରିଦେଲା। କିନ୍ତୁ ଆମେ ନିଜକୁ ଭାବିବା ଯେ କି ଆଜି ଯଉୁଡା ସବୁ ଅସମ୍ଭବ କୁ ସମ୍ଭବ କରିପାରିବା ଆମେ ଗୋଟେ ଭଗବାନ ହେଇଗଲୁ ନାହିଁ। ଭଗବାନ ପାଖରେ ଆମେ ସବୁଥିରେ ଋଣୀ ଯେତେ ଆମକୁ ଯଦି ପୃଥିବୀ ପୃଷ୍ଠରେ ଆମେ ଯାଇ ପହଞ୍ଚି ପାରିବା ଆମେ ଚାହିଁବା ଫିର୍ ଆହୁରି କଣ ରିସଭ ମାନେ ଗୋଟେ ଉଦ୍ଭହନ କରିବା ପାଇଁ ସେଥିପାଇଁ ଆମେ ତାଙ୍କ ତା ପାଖରେ ସବୁବେଳେ ଋଣୀ। ଖାଦ୍ୟ କଣ ପେୟ କଣ
ଯେମିତି ତମେ ପୁରୀ ମନ୍ଦିର ଆ ପୁରୀ ମନ୍ଦିର ଗଲା ବେଳେ ବି ତମେ ଆଉ ପୁରୀ ଜିଲ୍ଲାରେ ଆହୁରି ବହୁତ ଅନେକ ଏକ ତୀର୍ଥ ତୀର୍ଥସ୍ଥଳ ଅଛି ଯେମିତି କିି କି ବୁଲିବା ପାଇଁ ବହୁତ ସାରା ଅନେକ ପିକନିକ ଜାଗା ଅଛି। ଅ ପର୍ଯ୍ୟଟନ ସ୍ଥଳୀ ଅଛି ଯେମିତି କିି ଆମେ କୋଣାର୍କ ମନ୍ଦିର କହୁଛନ୍ତି। ଅ ପୁରୀ ଜିଲ୍ଲାରେ ଅବସ୍ଥିତ ଅ ଆଉ ପାଖ ଆଉ ଚିଲିକାରଦାବି ପୁରୀ ଜିଲ୍ଲାରେ ଅବସ୍ଥିତ। ଆଉ ପୁରୀରୁ କୋଣାର୍କ ଯିବା ବାଟରେ ସେଇ ଯଉ ଆମର ମ୍ୟାରନ୍ ଡ୍ରାଇଭ ରାସ୍ତା ଯୋଉ ଅଛି ସେଠି ବି ଅଛି। ଆଉ ତମେ ସେଠି ବାଲି ଅର୍ଚଣ୍ଣ୍ଡୀ ଗଲେ ବି ସାଙ୍ଗମାନଙ୍କ ସହିତ ସେଇଠି ବି ତମେ ବଣଭୋଜୀ କରି ଯିବ। ଆଉ ରାମଚଣ୍ଡୀ ଗଲେ ବି ସେଠି ବି ସାଙ୍ଗମାନଙ୍କ ସହିତ ବଣଭୋଜି କରିଥିବ ଆଉ ଚନ୍ଦ୍ରଭାଗା ସି ବିଚ୍ ବି ସେଇଠି ଅଛି ସେଇଠି ତମେ ସୂର୍ଯ୍ୟ ଙ୍କର ପ୍ରଥମ କିରଣ ସେଇଠି ତମେ ଦେଖିପାରିବ। ଏମିତି ଆହୁରି ବହୁତ ସାରା କିଛି ଅଛି। ଯେମିତି ତମେ ଯେମ ଯଦି ତମେ ଯାଇଛ ଯଦି ଚିଲିକା ଯାଇଥିବ? ଦେନ୍ ତମେ ଚିଲିକାର କାଳିଜାଇ ମନ୍ଦିର କେବେ ଯାଇଚ?
ନାଇଁ ନାଇଁ ସେଠି ତ ସେ ଜାଗା ରେ ତ ସବୁଠାରୁ ଆମର ମୂଲ୍ୟବାନ ମାନେ ଇଏଟା କି କି ଆମେ ଜନ୍ମ ନଥିବା ଆମ ପିତୃ ପୁରୁଷ ବି ଜନ୍ମ ଏଟା ବହୁତ ପୁରୁଣା ବହୁତୁ ପୌରାଣିକ। ଯିଏ କି ସୃଷ୍ଟି ଅଛି କିନ୍ତୁ ଆହୁରି କିଛି ବି ଆହୁରି କିଛି ବି ଅଛି ବୈଜ୍ଞାନିକ ତାକୁ ପାଇ ପାରୁନି। କଣ ପାଇଁ ତାର ଚାବି କାଠି ବୈଜ୍ଞାନିକ ପାଖେ ପାଖେ ନାହିଁ। ବୈଜ୍ଞାନିକ ର ଚାବି କା ଠିଟା ହଉଚି କଣ ଯେ କିି ଆମର ଲୁଚି ଯାଇଥିବା କୌଣସି ପୌରାଣିକ ଜିନିଷକୁ ଆମେ ଆ ମାନେ ତାକୁ ଦେଖିକି ଆମେ ଆଉ ଗୋଟେ ମାନେତାକୁ ମାନେ ଡୁପ୍ଲିକେଟ ବନେଇବା ଦେଖ ରାବଣ ଜଣେ ଭଗବାନ ଥିଲେ। ସେମାନେ ଗୋଟେ ସାଧାରଣତଃ ପକ୍ଷୀ ମାନେ ଇଏ ମା ମାଧ୍ୟମରେ ସେମାନେ ଉଡି ଯାଇ ପାରୁଥିଲେ କିନ୍ତୁ ବୈଜ୍ଞାନିକ ମାନେ ସେମ୍। କିନ୍ତୁ ଏବେ ବୈଜ୍ଞାନିକ ତାକୁ ମା ପୌରାଣିକକୁ ସ ମାନେ ଅନୁଧ୍ୟାନ କରିକି ସେମାନେ ଏବେ ସବୁ ବାହା କରୁଚନ୍ତି। କିନ୍ତୁ ପୌରାଣିକ ଟା ପ୍ରକୃତ ଠିକ୍ ଥିଲା। କିନ୍ତୁ ଏବେ ତାକୁ ପାଠ ପଢ଼ିକି ସେମାନେ ସେରାକୁ ରିସର୍ଚ କରିକି ବା ଅନୁଧ୍ୟାନ କରିକି ଏବେ ତାକୁ ସେଇଟାକୁ ଆମେ ମଡିଫାଏ ଯିଏକି ଗୋଟେ ଇଏରେ କରୁଚନ୍ତି।
ଫା। ହଉ ଏବେ ଆମେ ପୌରାଣିକ ବିଷୟରେ କଥା ହେଇସାରିଲା ପରେ ଦେନ୍ ଆମେ ଏବେ ଅନ୍ୟ ଏକ ବିଷୟକୁୁ ଯିବା। ଯେମିତି କିି ଅ ତମେ ତମର ବିଦ୍ୟାଳୟ ଆଉ ତମର ମହାବି ବିଦ୍ୟାଳୟ ର ଜୀବନରେ କିଛି ତମର ସ୍ମୃତି ଅ ସେମିତି କିଛି ଅଛି ଯଦି କିଛି କହିବେ।
ସେମିତି ତ ବହୁତୁ ସ୍ମୃତି ଅଛି କାରଣ ଆମ ତ ଯେକୌଣସି ଆମର କାର୍ଯ୍ୟରତ ସରିଲା ପରେ ଆମର ଗୋଟେ ଛୋଟ ହଉ ବଡ ହଉ ସ୍ମୃତି ଥାଏ ଆଉ ସେ ସ୍ମୃତିଟା କେବେ ବି ଜୀବନରେ ଆସେ ନାଇଁ। କିନ୍ତୁ ଆମେ ବେଳେବେଳେ ଅନୁଧ୍ୟାନ କରୁ ସେଇଟା ଥିଲା ବହୁତ୍ ଭଲ ସମୟ। ଆମେ ଏବେ ବହୁତୁ ଆମେ ସେଇ ସ୍ମୃତିଟାକୁ ମନେ ପକଉ ଅନୁଧ୍ୟାନ କରୁ। କିନ୍ତୁ ସେଟା ବି କେବେ ଗତି ଯାଇ ମାନେ ମାନେ ଗତି ଯାଏ ମାନେ ଅତୀତ ଯାଇଥିବା କଥାକୁ ଆଉ ତ ଆସିପାରିବେନି କିନ୍ତୁ ତାକୁ ମନେ ପକେଇବାରେ ଠିକ୍ କାହିଁକିନା ଆମେ ଯଦି ଅନୁଭବ କରିଥିବା ମନେ ପକେଇବା ଆମ ଠାରୁ ଯୋଉମାନେ ଛୋଟ ଛୋ ଛୋଟ ପିଲା ମାନେ କୈଶର ଅବସ୍ଥା ସବୁ ପିଲାମାନେ ଆମେ ତାଙ୍କୁ ଶିକ୍ଷା ଦେଇପାରିବା ଯେ କି ଏଇଭଳିଆ ସେଇଭଳିଆ ଏମିତି ସେମିତି। ଆମେ ତାଙ୍କୁ ଶିକ୍ଷିତ ଗୋଟେ ଦେଇପାରିବା ଯେ କି ଏଇଟା ଭୁଲ ଏଇଟା ଠିକ। କି ଏଇଟା ଭଲ କି ଏଇଟା ମନ୍ଦ। ଆମେ ଯେକୌଣସି ଦେଇପାରିବା ଅନୁଭବ ଟା ହଉଚି ମଣିଷର କର୍ତ୍ତବ୍ୟ ଆଉ ଯାହାର ଅ କର୍ତ୍ତବ୍ୟ ମନୁଷ୍ୟର ଅନୁଭବ ନାହିଁ, ଚିନ୍ତା ନାହିଁ, ସ୍ୱପ୍ନ ନାହିଁ ଅନୁଧାରା ନାହିଁ ସିଏ ମଣିଷର ମଣିଷତ୍ୱ ଗଣାଯାଏନି।
ହ। ଅ ଯେମିତି କିି ମୁଁ ତମୁକୁ କହିବି ଅ ତମୁକୁ ଓଡିଶାର ସବୁ ଜିଲ୍ଲାରେ ଯେମିତି ପ୍ରସିଦ୍ଧ ପ୍ରସିଦ୍ଧ ଖାଦ୍ୟ ଅଛି। ସେମିତି ଅ ତମ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ କଣ ଆଉ ତମୁକୁ ଓଡିଶାର ସବୁଠାରୁ ଖାଇବାକୁ ପାଇଁ କଣ ଭଲ ଲାଗେ?
ଖାଦ୍ୟ ତ ଖାଦ୍ୟ ତ ସବୁକୁ ସବୁ ଖାଦ୍ୟକୁ ଆମେ ଭଲ ପାଇବା ଆଉ ସବୁ ଖାଦ୍ୟକୁ ଆମେ ଖରାପ ଭାବିବାନି କାହିଁକି ନା ଆମେ ସୃଷ୍ଟି କରୁଛୁ ଯିଏ କି ଖାଦ୍ୟ ଆମେ ଯେ ତେବଳେ ଜଙ୍ଗଲରେ ଜୀବନ ଯାପନ କରଥୁ ପଢିଥିବେ ଇତିହାସ ବହିରେ।
ନାଇଁ ମୁଁ ତମକୁ ଯେମିତିକି ନାଇଁ ମୁଁ ଅ ଅ ତମେ ବୋଧେ ମୋ କଥା ବୁଝିପାରିଲନି। ଯେମିତି କିି ମୁଁ ତମକୁ ପଚାରିଲି ଓଡିଶାର ଖାଦ୍ୟ। ଯେମତି ପୂର୍ବପୁରୁଷରୁ ଓଡିଶାର ମାନେ ଲୋକମାନେ ଖାଉଥିଲେ ସବୁଦିନ ପଖାଳ ଖାଇ ବିଲକୁ ଯାଉ ଚାଷ କରିବାକୁ ଅ କି ଅ ସବୁଦିନ ଲୋକମାନଙ୍କ ଘରେ ପିଠା ଚକୁଳି ପିଠା ବୋଲି ଗୋଟେ କିଛି ପିଠା ହଉଥିଲା ଯୋଉଟା କି କି ମାନେ ଗାଁ ହଉ କି ସହରରେ ହଉ ସେଟା ସବୁ ଲୋପ ପାଇଗଲାଣି ବେଳେ ବେଳେ ଲୋକ ଙ୍କ ଘରେ ହଉଛି ସେଇଟା ଆଗକୁ ବି ଆ ଯଦି ଯୋଉ ପିଲାମାନେ ଆସିକି ସହରରେ ରହୁଛନ୍ତି ସେଗୁଡା ସବୁ ଦେଶୀ ଖାଦର ବିଦେଶୀ ଖାଦ୍ୟକୁ ଆପଣଉଛନ୍ତି ଯେମିତିକି ପିଜ୍ଜା ହଉ କି ବର୍ଗର ହଉ। ଏସବୁ ସେମିତିକି ତମର ସେମିତି ତମକୁ କଣ ଖାଇବା ପାଇଁ ଭଲ ଲାଗେ ଯୋଉଟା ଓଡିଆର ଖାଦ୍ୟ ହେଇଥିବ ଆଉ ଓଡିଶାର ଖାଦ୍ୟ? ହେଇଥିବ।
ଯେ କି ଆମର ଆମର ପ୍ରଧାନ ଖାଦ୍ୟ ହଉଛି ଯିଏ କିି ଆମର ରସାବଳୀ ଜାଣିଥିବେ।
ହଁ।
ଯିଏକି ଆମର ଭଗବାନ ବଳଦେବ ଯୀଉ ପାଖରେ ବଳଦେବ ଜୀଉ କି ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରର ବଡ ଭାଇ ସେମାନଙ୍କର ପ୍ରଧାନ ଖାଦ୍ୟ ହଉଛି ରସାବଳି ଯିଏକିି ଆମର କେନ୍ଦ୍ରାପଡ଼ା ପ୍ରସିଦ୍ଧ ଯଉଟା କୁହନ୍ତି।
ହଁ ଯୋଉଟା ଭାରତ ସରକାରଙ୍କର ଦ୍ଵାରା ଜିଓଗ୍ରାଫିକାଲ ଇଣ୍ଡିକେସନ ମିଳିଛି ଭୌଗୋଳିକ କ ହଁ ଲୋକେସନ ଯା।
ହଁ ଯିଏକି ତାଙ୍କୁ ତାଙ୍କର ପ୍ରଧାନ ଖାଦ୍ୟ ଥିଲା। କିନ୍ତୁ ସେଇଟା ଏବେ ମିଳିବା ବହୁତ କଷ୍ଟକର ହଉଛି ଆଉ ସେଟାକୁ ଯୋଉମାନେ ତିଆରି କରୁଥିଲେ ଭଗବାନ ପାଖ ସେବା କରୁଥିଲେ ତିଆରି କରୁଥିଲେ ସେମାନେ ଏବେ ନାହାନ୍ତି। ସେମାନଙ୍କର ଚାହିଦା ସେମାନଙ୍କର ମନଧ୍ୟାନ ସେବେ ଏବେ ନାହିଁ ଆମେ ଯାଉଛେ ଦୋକାନକୁ କିଣି ଦଉଛେ। କିନ୍ତୁ ପ୍ରକୃତରେ ଯୋଉଟା ଭୌଗାଳିକରେ ଆମର ମାନେ ଛପା ମାନେ ଛପା ଯାଇଥିବା ଆମେ ପଢୁଛେ କି ଦେଖୁଛେ କିନ୍ତୁ ସେଇଟା ହଉଛି ସତ୍ ତ୍ୟ କିନ୍ତୁ ଏବେ ସେ ଜିନିଷଟା ଏବେ ମିଳୁନି କି ତାର ଚାହିଦାଟା ବି ଭଲ ଲାଗୁନି ମାନେ ଭଲ ନାହିଁ। କାହିଁକିନା ସେ ଲୋକ ଏବେ ନାହାନ୍ତି।
ତ ଏଇଟା ବିଲୁପ୍ତ ହବାର କାରଣ। କଣ ଯେମିତିକି ଅ ଲୋକମାନେ ଭଲ ପାଉନାହାନ୍ତି ଖାଇବା ପାଇଁ ଯେଉଁମାନଙ୍କର ଯେଉଁମାନେ ତିଆରି କରୁଛନ୍ତି ସେମାନଙ୍କର କିଛି ବେପାର ହଉନାହିଁ କି ସେମାନେ ଅଧିକା ଅଧିକା ତିଆରି।
କାହିଁକିନା କାରଣ ହଉଛି ସେ। ସେ ଜିନିଷ ଟା ତିଆରି କରିବା ଟା ସେତେବେଳେ କିଛି। ମାନେ ତାନ୍ତ୍ରିକ ମାନେ ଯୋଉ ଇଏ ଆମ ଥିଲା ମାନେ। ଯନ୍ତ୍ରପାତି ଦ୍ଵାରା ହଉନଥିଲା ଏବେ ସବୁ ସେତେବେଳେ ହାତ। ରେ ମାନେ ହଉଥିଲା ଆଉ ଲୋକ। ପରିଶ୍ରମ କରୁଥିଲେ ଆଉ ସେଇଟା ପୁରା ନ୍ୟାଚୁରାଲ ଯୋଉ ଜିନିଷଟା। ମାନେ ପ୍ରକୃତିରେ ପ୍ରାକୃତିକ ଜିନିଷ ତିଆରି ହଉଥିଲା। ଏବେ ସବୁ ରାସାୟନିକ ପଦାର୍ଥ ମିଶିକିରି ହବାରୁ ତାର ଗୁଣ ତାର ମାନେ ଚାହିଦା ଟା କମି କମି
ତାର ସ୍ଵାଦ କମି କମି ଗଲା ଯେମିତି କିି ଆମେ କହିପାରିବା ଯେମ ଯେତିକି ଆମେ କିଛି ଜିନିଷ ଆଗେ ଅ ସିଳରେ ବାଟୁଥିଲେ। ଏବେ ସେଟା ମଟର ସାହାଯ୍ୟ ଦ୍ଵାରା କିଛି ଶୀଘ୍ର ହେଇଯାଉଛି। ଯୋଉଟା କି ଲୋକମାନଙ୍କୁ ସୁବିଧା ହଉଛି ଆଉ ଲୋକମାନେ ଅସୁବିଧାରେ ପଡୁଛନ୍ତି ଯେମିତି କି ଶିଳରେ ବାଟୁଥିଲେ ଲୋକମାନଙ୍କର ଶରୀର ବି ଭଲ ଥିଲା ସୁସ୍ଥ ବି ରହୁଥିଲା। ଏବେ ସେଇଟା କରିଦେବା ଦ୍ୱାରା ଲୋକମାନେ ଶରୀର ବି ଭଲ ରହୁନାହିଁ ଯେମିତି ବହୁତ ସାରା ରୋଗରେ ପୀଡିତ ହଉଛନ୍ତି, ଲୋକମାନେ କିଛି ମାନେ କଷ୍ଟ କାମ କରୁନାହାନ୍ତି। ତ ଲୋକମାନଙ୍କର ବି ଦେହ ସେଟା ବି ଖାଇଲା ପରେ ମଟର ସାହାଯ୍ୟ ଯ ଯଉ ଜିନିଷ ହଉଛି ସେଇଟା ବି ଖାଇଲା ପରେ ଲୋକମାନଙ୍କ ଜିନିଷ ଦେହ ବି ବହୁତ ଖରାପ ହଉଛି। ତ ଏହାର ମୂଳ କାରଣ ହେଇ